ହ୍ୟାଲୋ ହୁଁ ଶୁଭ ଶୁଭ ସନ୍ଧ୍ୟା।
ହ୍ୟାଲୋ ସୁଭାଯାଉଛି ମୋ କଥା?
ହଁ ଆଜ୍ଞା
ଆପଣଙ୍କ କଥା ଟିକେ ଶୁଭଯାଉନି ମୋତେ। ଟିକେ ଭଲ ଜାଗାକୁ ଯିବେ। ହ୍ୟାଲୋ। ମତେ ଲାଗୁଛି ବ ଯେ ଆପଣଙ୍କ ନେଟୱାର୍କ ଟିକେ ପ୍ରୋବ୍ଲେମ୍ ଅଛି ତ ଆପଣଙ୍କ କଥା ଟିକେ ସୁବା ଯାଉନି।
ଶୁବିଲାକି?
ହଁ ଏବେ ଶୁଭା ହଉଛି ଟିକେ ଟିକେ ହଉ କୁହନ୍ତୁ କେମିତି ଅଛନ୍ତି ଆପଣ?
ଆପଣ କେମତି ଅଛନ୍ତି?
ମୁଁ ବହୁତ ଭଲ ଅଛି ଟିକେ ମାନେ ଏବେ ତ ଅଛି ବାହାରେ ଅଛି ଟିକେ। ମାନେ ଘର ବାହାରେ ଆଜି ଟିକେ ବର୍ଷା ହେଇଛି ଆମ ଅଞ୍ଚଳରେ। ସେଥିପାଇଁ ଟିକେ ମାନେ ଭଲ ଲାଗୁଛି ଆଜି। ଆପଣଙ୍କ ବର୍ଷା ହେଇଛି ଆଜି?
ହଁ ବର୍ଷା ତ ଲାଗିରହିଚି।
ବର୍ଷା ଲାଗି ରହିଛି କହିଲେ?
ହୁଁ କଣ ଖାଇଛନ୍ତି ଆପଣ?
କଣ କହିଲେ?
କଣ ଖାଇଛନ୍ତି?
କଣ ଖାଇଛି?
ଆଜ୍ଞା।
ହଁ ମୁଁ ରୁଟି ଆଉ ଆମର କଣ କହୁଛନ୍ତି ଆଳୁ ଆଉ କୋବି ଭଜା। ମେନ ତରକାରୀ ରୁଟି ଆଉ ଆଳୁକୁ ତରକାରି ଖାଇଥିଲି। ଏବେ ନା ହେଲାଣି ମୁଁ ଖାଇକି ଦି ଘଣ୍ଟା ଖଣ୍ଡେ ହେଇଯିବନି କାହିଁକି ନା ମୁଁ ଟିକେ ରାତିରେ ମୁତେ ଭଲ ଲାଗେନି ଖାଇବାକୁ।
ହୁଁ ହୁଁ।
ସେ ଆଠଟା ନଅଟା ଭିତରେ ଖାଇଦିଏ ଆଉ। ଆପଣ କେତେବେଳେ ଖାଇଥିଲେ ଆପଣ?
ମୁଁ ଏଇ ଦଶଟା ବେଳେ ଖାଇଥିଲି।
କେତବେଳେ ଖାଇଥିଲେ?
ଦଶଟା ବେଳେ।
ଦଶଟା ବେଳେ ଖାଇଥିଲେ।
ଆଜ୍ଞା।
ଓହୋ କ ମୁ ଖାଇଥିଲି ଆପଣ
ତ ଗୁରୁବାର ସେଥିପାଇଁ ସାଧା ହିଁ ହେଇଥିଲା ଭାତ ଡାଲି ଆଉ ଘାଣ୍ଟ ତରକାରୀ ହେଇଥିଲା ଆଉ।
ମାନେ ଆପଣ ଘରେ ରହୁଛନ୍ ତାହେଲେ?
ଘରେ ରହୁଛନ୍ତି ନା ବାହାରେ ରହୁଛନ୍ତି କୋଉଠି?
ନାଇ ଘରେ ରହୁ
ଘରେ? ଓଁ ହଁ ମୁଁ ତ ବାହାରେ ରହୁଛି ତ ଆପଣଙ୍କର ସୌଭାଗ୍ୟତା ମର ନାହିଁ ତ ମୁଁ ଆମେ ମାନେ କିଣିକି ଖାଇବାକୁ ପଡୁଛି ନିଜେ ବନେଇି ଖାଇଆକୁ ପଡୁଛି। ଘରେ ଥିଲେ ମୁଁ ବି ଆପଣଙ୍କ ଭଳିଆ ଭାତ ଡାଲି ତରକାରୀ ସବୁ ଖାଇଥାନ୍ତି ଆଉ।
ହାତ ରନ୍ଧା ତ ମା ର ହାତ ରନ୍ଧା ବହୁତ ମନେ ପକଉଥିବେ ତାହେଲେ।
ହଁ ହଁ ମୁଁ ମନେ ପକାଏ କାହିଁକି ନା ମୁଁ ବାହାରେ ରହୁଛି ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛି। ତ ଯାଇନି ବହୁଦିନ୍ ହେଲାଣି ଘରକୁ। ତ ଏମିତି କିଛି ପର୍ବପର୍ବାଣି ହେଲେ ଯେମିତି କି ରଜ ଆସିଥିଲା ହଁ କି ନାଇଁ। ତ ଏମିତି କିଛି ପରପର୍ବାଣୀ ହେଲେ ତ ମୁଁ ଟିକେ ମନେ ପକାଏ ଘରକୁ। ଆପଣ ନିଜେ ବନେଇଥିଲେ ନା ଘରେ ବନେଇଥିଲେ ନା ସବୁ ମିଶାମିଶି ହେଇକି ନା କଣ?
ମା ମା ବନେଇଥିଲେ।
ମା ବନେଇ ଥିଲେ। ଓହୋ ଆପଣ ଖାଇଥିଲେ ଆଉ ନା କଣ ହୁଁ। ବହୁତ ଭଲ କଥା ଆଉ କୁହନ୍ତୁ
ହାଲୋ।
ହଁ ସୁବାହଉଛି ମୋତେ କୁହନ୍ତୁ।
କଣ ହେଇଥିଲା ଜାଣିଛନ୍ତି ଏଇଟା ଆମ ଅ ମାନେ ଆମ ଅଞ୍ଚଳରେ ଯୋଉ ବହୁତ ଜୋର ବର୍ଷା ହଉଛି ଆଜି ପାଗଟା କି ନୁ
ହଁ ହଁ ମାନେ ହେଲାଣି ହଁ ସେୟା ହିଁ ମାନେ କାଲି ଦି ଦିନ
ବୁଝିପାରିଲିନି?
ଏରା ଦି ତିନି ଦିନ ହେଲାଣି ଆ
ହଁ ସେଆ ସେଆ ସେଆ ବର୍ଷା ତ ଆମ ଅଞ୍ଚଳରେ ତ ବର୍ଷା ହଉନଥିଲା ଦି ଦିନ ହେଲାଣି ମେଘ ପାଗ କରିଥିଲା ଆଜି ଟିକେ ବର୍ଷା ହେଇଛି ଆଉ। ହଁ ଆଜି ଟିକେ ବର୍ଷା ହେଇଛି ନୁ ନହେଲେ ବର୍ଷା ତ ହଉନ ଥିଲା ଆମ ଆ ନାଇଁ ମାନେ ଭଲ ବି ହେଲା ନା ମାନେ ଯୋଉ ଖରା ହଉଛି ଯୋଉ ପ୍ରକାର ଖରା ହଉଛି ତ ଟି ତ ଟିକେ ବର୍ଷା ହେଇଗଲେ ମାନେ ଭଲ। ନା କଣ ନା ଆପଣଙ୍କୁ ବର୍ଷା ଭଲ ଲାଗେନି।
ନା ନା ବର୍ଷା ତ ଭଲ ଲାଗେ ହେଲେ ଆଜି ମୁଁ ଯୁ ଯାହାବି ଦୃଶ୍ୟ ଦେଖିଲି ନା ମାନେ ବହୁତ ଖରାପ। ଲାଗିଲା ବହୁତ କଷ୍ଟ ଲାଗିଲା ଯେ ଏମିତିକା ବି ଲୋକ ଅଛନ୍ତି।
କୋଉଥିପାଂ କୋଉଥିପାଂ ଖରାପ ଲାଗିଲା।
ଓ
ସୁବାଯାଉନି ସୁବାଯାଉନି ଆପଣଙ୍କ କଥା ଠିକ୍ ସେ।
ଏଇ ଯୋଉ ମଦ୍ୟପାନ କରିକି ଯୋଉ ଲୋକମାନେ ଏମିତି କହନ୍ତିନି କେତେ କଥା କହନ୍ତି।
ତ ଆପଣ ଏମିତି କି ଦେଖିଲେ ଦୃଶ୍ୟ ଦେଖିଲେ ଆଜି ଆପଣ ସେମିତି କି
ଘର ବହାରେ କି କଣ ମୁଁ ଏମତି ଘରେ ଥିଲି। ଆଉ ଘରେ ବାହାରେ କିଛି ଏମିତି ସାଉଣ୍ଡ ହେଲା ବହୁତ ଜୋରରେ। ତ ପୁରା ଆବାସ ଟା ଆସିଲା ଏତେ ଜୋରରେ ଯେ ମୁଁ କଣ ଏମତି ଆବାସ ଟା ଆସିଲା ବୋଲି ବାହାରକୁ ଯାଇକି ଦେଖିଲା ବେଳେ ସେ ଲୋକଟା ମଦ୍ୟପାନ କରିକି ଆସିକି ତାଙ୍କର ସେ ସ୍ତ୍ରୀ କୁ ଆଉ ତାଙ୍କ ପିଲା ଛୁଆ କୁ ବାଡା ପିଟା କରିକି ମାନେ ଘର ପୁରା ଅଶାନ୍ତି କରିକି ରଖିକି ଯାହା ସବୁ ହଉଥିଲେ ଦେଖିକି କି ସବୁ ବହୁତ ଖରାପ ଲାଗିଲା ନିଜକୁ ବହୁତ କଷ୍ଟ ଲାଗିଲା ଯେ ମାନେ ଏମିତି ବର୍ଷା ପାଗରେ ଘରେ ସବୁ ସମସ୍ତେ ପରିବାର ମିଶିକି ଖୁସି ରେ ଶାନ୍ତିରେ ରହିଲା ବେଳେ ଆସିକି ତାଙ୍କେ ଏମିତି ମଦ୍ୟପାନ କରିକି ଅଶାନ୍ତି କରନ୍ତି। ତ ବହୁତ ଖରାପ ଲାଗିଲା ସେ ସବୁ ଦେଖିକି।
ବୁଝିଲି, ବୁଝିଲି ଆପଣମାନେ ସେ ଜିନିଷ ଦେଖିକିନା ଆପଣଙ୍କୁ ଭଲ ଲାଗି ନଥିବ। ଏମିତି ମାନେ ଗ୍ରାମ ସାଇଡ ରେ ସେମତି ହୁଏ, ମାନେ ସେମାନେ ନା ଯୋଉମାନେ କରନ୍ତି ସେ ଜିନିଷ ମାନେ ବୁଝନ୍ତିନି। ଦେଖନ୍ତୁ ମଦ୍ୟପାନ ଏମତି ନାଇଁ ଯେ ମାନେ ପିଅନ୍ତି ଲୋକମାନେ ହେଲା ଏମିତି କେତେଜଣ ପିଇକିନା ତାଙ୍କ ଆପଣ ଜାଣି ହିଁ ପାରିବେନି ତାଙ୍କେ ପିଅନ୍ତି, ତାଙ୍କେ ଆସି ଚୁପଚାପ ରୁହନ୍ତି କିନ୍ତୁ କେତେଜଣ ସେମତି ହଁ। କିନ୍ତୁ କେତେ ଜଣ ସେମତି ଥାଆନ୍ତି। ଯୋଉମାନେ କି ମାନେ ପିଇକି ଝଗଡା କରନ୍ତି, ନିଜ ସ୍ତ୍ରୀକୁ ପିଟନ୍ତି, ତ ସେ ଜିନିଷ ତ ହେବା କଥା ନୁହେଁ। ସେଇଟା ଗୋଟେ ସମାଜ ପାଇଁ ମାନେ ବହୁତ, ହଁ ସମାଜ ପାଇଁ ଗୋଟେ ସମାଜ ପାଇଁ କଣ? ତାଙ୍କ ନିଜ ହଁ କର ହୁଁ ସେଇ ସେଇ ଜିନିଷ ତ ମାନେ ଏବେ
ଏବେ
ହଁ ହଁ ନିଜେ ଅଶ ଅଶାନ୍ତ
ଯିବ ତାଙ୍କ ତାଙ୍କ ପିଲା ଛୁଆ ହିଁ ହଇରାଣ ହୁଅନ୍ତି। ପରେ ବି ନା ମୁଁ ବାପା ପାଖରେ ରହିବି ନା ମୋ ମା ପାଖରେ ରହିବି। ପିଲା ଛୁଆ ହଇରାଣ ହେଇଯାଆନ୍ତି, ସେ ସବୁ ସେମାନେ ବୁଝିବା କଥା। ଯେ ମା ମଦ୍ୟପାନଠୁ ଆଗ, ମୁଁ ମୋର ପରିବାରକୁ ଦେଖିବି, ମୁଁ ମୋର ପରିବାରକୁ ପଳେଇବି। ମୁଁ କିଛି ରୋଜଗାର କରୁଛିି ମୋ ପରିବାରକୁ ଦେବି, ମଦ୍ୟପାନ କଲେ କଣ ପାଇବି କୁହନ୍ତୁ ଆପଣ ନିଜେ?
ସେୟା ସେୟା ନିଜେ ଅଶା ଟି ନିଜେ ତ ଅଶାନ୍ତି ରହିବେ, ରହିବେ, ଆଉ ନିଜ ପରିବାରକୁ ଅଶାନ୍ତି ରଖିବେ। ତ ଏ ଜିନିଷ ଭଲ ହଁ ଏ ଜିନିଷ ଏ ଜିନିଷ ଭଲ ନୁହେଁ। କିନ୍ତୁ ସେମାନେ ସେ ଜିନଷ ବୁଝିବେନି ଆପଣ ତାଙ୍କୁ ବୁଝେଇବେ ଆଜି ତାଙ୍କେ ଆଜି ହଁ କହିଦେବେ କାଲି ପୁଣି ପିଇବେ। ତ ସେମାନେ ହଁ ହଁ ସେଇ ଜିନଷ ସେମାନେ ଯଦି ଆପଣ ଯଦି ଜଣେ ଜଣେ ଯେ ପଢା ପିଲାକୁ ବୁଝେଇବେ ନା ସେ ବୁଝ ସେମାନେ କଣ? ମାନେ ସେମତି ପଢାପଢ଼ି ଟିକେ ମାନେ କମ ଥାଏ ତାଙ୍କ ଶିକ୍ଷାର ଆଉ ଟିକେ ଅଭାବ ଥାଏ। ହେଲା ତ ତାଙ୍କେ ସେଇ ଜିନଷ ହଁ ତା
ଖାଉଛନ୍ତି, ସେମାନଙ୍କୁ ଯେତେ ବୁଝିଲେ ବିି ସେମାନେ ଆ
ହଁ।
ସେ ସେଠୁ ବାହାରି ପାରିବେନି ଜମା ବି।
ହଁ ସେଇ ଜିନଷ, ଆପଣ ବୁଝେଇବେ, ଆପଣଙ୍କୁ କାଲି ତାଙ୍କେ ତାଙ୍କେ କାଲି ଆପଣଙ୍କୁ କହିବେ। ତମେ କିଏ ମତେ କହିବା ପାଇଁ, ମୋ ପଇସାରେ ମୁଁ ପିଉଛି ବୁଝିପାରୁଛନ୍ତି। ଆପଣ ସେତେବେଳେ କଣ କହିବେ ତାଙ୍କୁ? ତ ସେଇଟା ହଉଛି କଥା। ତ ଯିଏ ମାନେ ଯିଏ ବୁଝିବା କଥା, ସିଏ ବୁଝିଯିବେ ଏବେ ଦେଖନ୍ତୁ ପିଇବା କଥା ନାହିଁ କି, ମାନେ ବହୁତ ଲୋକ ପିଅନ୍ତି, ଠିକ୍ ଅଛି, କିନ୍ତୁ ଝଗଡ଼ା ସମସ୍ତେ କରନ୍ତିନି ତ ଅଛନ୍ ନ୍ତି ଯୋଉମାନେ ଟିକେ,, ମାନେ ଯାହାଙ୍କର ଟିକେ ମାନେ କଣ କହନ୍ତି ଏତେ ଟିକେ ମାନେ ବୁଦ୍ଧି ନାହିଁ କି ଯେଉଁମାନେ ବେଶୀ ମାନେ ଭାବନ୍ତିନି କଣ ହବ? ଆ ପରେ ମାନେ ପରିଣିତି କଣ ହବ ସେମାନେ ସେ କାମ କରନ୍ତି। ହୁଁ ସତ ଆପଣ ମତେ ଲାଗୁଛି
ଆଗଣ ନିଜେ ଯେତେବେଳେ ଆପଣଙ୍କୁ କହିବି କି ଆମ ଘର ଆଗରେ ମୁଁ ଏ ସବୁ ଦୃଶ୍ୟ ଦେଖିଲି। ଏବେ ତାଙ୍କେ ମାନେ କିଛି ଜାଣି ପାରୁନାହାନ୍ତି ହେଲେ କହିଁକି ତାଙ୍କ ମଦ୍ୟପାନର ଅଛନ୍ତି? ମାନେ ମଦ୍ୟପାନ କରୁଛନ୍ତି କି ଯାହାବି କିଛି ଜାଣି ପାରୁନାହାନ୍ତି ହେଲେ ଯେତେବେଳେ ସ ଏବଂ ତାଙ୍କର ସ୍ତ୍ରୀ ପିଲା କେହି ନାହାନ୍ତି ଏବେ ତାଙ୍କ ତାଙ୍କର ବାପ ଘରକୁ ପଳେଇଲେ। ଏବେ ସେମାନେ କେହି ନାହାନ୍ତି ଯେତେବେଳେ ସକାଳ ହବ ତାଙ୍କେ ବୁଝିପାରିବେ ଯେ ନାଇଁ ମୁଁ ରା ତିରେ କଣ କରିଥିଲେ? କିନ୍ତୁ ବୁଝି ପାରିଲା ପରେ କିଛି ଥିବ କି କିଛି ତ ନଥିବ ନା।
ହଁ ସେ ସେତେବେଳେ କିଛି ନଥିବ ତାଙ୍କେ ହଁ ମାନେ ଆଉ ଗୋଟେ ଜିନଷ କଣ କହୁନାହାଁନ୍ତି ଏମିତି ତାଙ୍କେ ଦେଖନ୍ତୁ ତାଙ୍କେ ଆଜି ଝଗଡ଼ା କରିଦେବେ। ତାଙ୍କ ସ୍ତ୍ରୀ ପିଲା ପଳେଇବେ ଏମିତି ନା ସେମାନେ ସୁଧିରିବେ। ସେମାନେ ପୁଣି ଯିବେ ଡାକି ଯିବେ ସ୍ତ୍ରୀ ପିଲା କଣ ଶୁଣ ଆ ତ ଆମେ ପିଇବୁନି କରିବୁନି ପୁଣି ସେ ଜିନିଷ କରିବେ ତାଙ୍କର ସେଇ ଜିନିଷ ଚାଲିଥାଏ।
ହ ମୁଁ ଏକ ସରକାର ଯଦି ମଦ୍ୟପାନ ପାଇଁ ଆଗେ ବନ୍ଦ କରିଦିଅନ୍ତା। ତ ସବୁର ସମାଜ ପାଇଁ ବହୁତ ଭଲ ହୁଅନ୍ତା।
ସେଇୟା ସେଆ ତ ଆପଣ ଚାହୁଁଛନ୍ତି ଯେ ସରକାର ମଦୂପାନ ବନ୍ଦ କରିଦିଅନ୍ତୁ। ମାନେ ହଁ ବନ୍ଦ କରିଦେଲେ ଲୋକମାନେ ପିଇବେନି ଭଲ ରହିବେ ସେଇଆ ତ
ଆଜ୍ଞା ଆଜ୍ଞା। ଯ ସରକାର ଯଦି ସରକାର ଚାହିଁବେ ତ କଣ ପାଇଁ ପରତ୍ନୋକୁନ୍ତ
ଦେଖନ୍ତୁ ସରକାର ଚାହିଁଲେ ସବୁ କିଛି କରିପାରିବେ କାହିଁକି ନା ହଁ କିନ୍ତୁ ସରକାର ଏଥିପାଇଁ କରିବେନି କାରଣ ତାଙ୍କେ ମାନେ ସବୁଠୁ ଅଧିକ ତାଙ୍କୁ ଟାକ୍ସ ନାହିଁ କି ମଦରୁ ହିଁ ମିଳେ ଠିକ ଅଛି ସେଥିପାଇଁ ତାଙ୍କେ କରନ୍ତିନି କିନ୍ତୁ ଯଦି ସମାଜ ସେବା ଦେଖିବାକୁ ଗଲେ ଏଇ ଜିନିଷ କଲେ ଭଲ ହୁଅନ୍ତା। କାହିଁକି ନା ଗୋଟେ ରାଜ୍ୟ ଅଛି ବିହାର ଠିକ ଅଛି। ସେଠି ହଁ ସମ୍ପୂର୍ଣ୍ଣ ରୂପେ ମଦ ମାନେ ବନ୍ଦ ଅଛି। ଲୋକମାନେ ପିଅନ୍ତି ଆଣିକି ଇଆଡୁ ସିଆଡୁ କିନ୍ତୁ ମାନେ ସରକାର ତରଫରୁ ସେ ସେଠି ବନ୍ଦ ଅଛି ଜିନିଷ ଟା। ତ ଓଡ଼ିଶାରେ ବି ଯଦି ସେଇ ଜିନିଷ ହେଲା ଆପଣଙ୍କ କହିବା ଅନୁସାରେ ତ ଭଲ ହୁଅନ୍ତା। କିନ୍ତୁ ଏଇଟା ଗୋଟେ ଜି
କଣ ଟା ସେଥିପାଇଁ ମୁଁ ସବୁବେଳେ ତା ଆଗରେ ତ ବହୁତ କୃତଜ୍ଞ ରୁହନ୍ତି ଯେ। ନା ସରକାର ଗୋଟେ ବହୁତ ବଡ କାମ କଲେ ଆଉ ଅଛନ୍ତି କି ସ୍ତ୍ରୀ ଲୋକ ଯା କରୁଛନ୍ତି ଯେ ମାନେ ବହୁତ ଖୁସି ହେଇଯାଆନ୍ତି। କି ନାଇ ସରକାର ଏତେ ବଡ କାମ କଲେ ଏବେ ଆମେ ଟିକେ ଖୁସିରେ ଶାନ୍ତିରେ ଟିକେ ଆମ ପରିବାର ଚାହୁଁ। ତ ମୋ ସ୍ବାମୀ ମୀ ସହିତ ରହିପାରିବୁ ଏମତି କିଛି ଭାବିବେ ଆଉ ଆଜିିକାଲି ତ ପିଲାମାନେ ମାନେ ଆ ଏଇ ଆମର ବୟସ୍କ ଲୋକଙ୍କୁ କଣ କହିବେ ଆଜିିକାଲି ପିଲାମାନେ ଆମ ଏଜ ର ଥାଇକି ବି ମାନେ ଆମ ବୟସର ଥାଇକି କି ବି ସେମାନେ ଏମତି ମଦ୍ୟ ପାନ କରୁଛନ୍ତି ସେମାନଙ୍କୁ ବୁଝିଇଲେ ବି ଆଉ ବୁଝି
ହଁ ଦେଖନ୍ତୁ ଏମିତି ବି ଏବେ ଆମ ଗ୍ରାମ ଅଞ୍ଚଳରେ କଣ ହୁଏ। ଆଜି କାଲି ନା ଏଇ ଜିନିଷ ବହୁତ ମାନେ ବଢିଗଲାଣି ମାନେ ସାନ ସାନ ପିଲାମାନେ ଖାଲି ମଦ୍ୟପାନ ନୁହେଁ ତାଙ୍କେ ମାନେ ଅଲଗା ଜିନିଷ ବି କରନ୍ତି ଯେମିତି ଗଞ୍ଜେଇ ହଉ କି କଣ କଣ ଶୁଙ୍ଘୁଥାନ୍ତେ ସେମାନେ ମୁଁ ଜାଣିନି ସେ ଜିନିଷ କଣ ତାଙ୍କେ ସେ ଜିନିଷ ସବୁ କରୁ ହଁ ତାଙ୍କେ ସେସବୁ ଜିନିଷ କରୁଥାନ୍ତି ଯେଉଁଟାକି ବହୁତ ନିଶା ହୁଏ ସେମାନଙ୍କୁ ମାନେ ମୋତେ ସେଇ ଜିନିଷ ଖରାପ ଲାଗେ ହଉ ଠିକ୍ ଅଛି ବଡ଼ ମାନେ ବଡ଼ ବଡ଼ ଲୋ ମନେ ହଁ ସେଇ ବଡ ବଡ ଲୋକ ମାନ ପିଇଲେ ହେ ହେଇ ଜିନିଷ ମାନି ହଉଛି। ଏ ସାନ ସାନ ପିଲା ମାନେ ଯୋଉ ଆଜିକାଲି ଯୋଉ ପ୍ରକାର ମାନେ ତୀବ୍ର ଗତିରେ ନିଶା କରୁଛନ୍ତି। ତ ସେଇ ଜିନିଷକୁ ମାନେ ଭାବିଲେ ହିଁ ଖରାପ ଲାଗେ ଯେ ମାନେ ଆମ ଦେଶ ଯାଉଛି କୁଆଡ଼େ। ଆଉ ଯୋଉ ମାନେ ଅଧିକ ମାନେ ଯୋଉ ମାନେ ଆପଣ ଯୋଉ କହିଲେ ଯୋଉ ରାତିରେ ଆସିକି ଝଗଡ଼ା କରନ୍ତି। ସ୍ତ୍ରୀ ସହିତ ପିଲା ସହିତ ଆଉ ମ ମାନେ ଯଦି। ପିଅନ୍ତି କେବେ କେମିତି ମାନେ ମୁଁ ଚାହେଁ ସେଟା କଣ କୁହନ୍ତି। ଟିକେ ନିଜର ଯୋଉ ଦକ୍ଷତା ବା ସ ସକ୍ଷମ ଅନୁସାରେ ପିଅନ୍ତୁ ଟିକେ ଅଧେ। ଆସିକି ଆରାମ ସେ ସୋଇ ଯାଆନ୍ତୁ ଏ ଝଗଡ଼ା ଫଗଡ଼ା କରିବାକୁ କଣ ଦରକାର କାହା ସହିତ। କାରଣ ଝଗଡା ଆଜି କରିବେ କାଲି କି ପୁଣି ପସ୍ତେଇ ହେବେ। କଁ।
ମଦ୍ୟ ପାନ। ସମସ୍ତେ କରନ୍ତି ଆସନ୍ତି ଖାଆନ୍ତି ଆସି କି ଖାଇ ପିଇ କି ଆପଣ ଆପଣଙ୍କ ଯାଆନ୍ତୁ। କାହିଁକି ଆ ସହିତ ଲାଗିବା କାହିଁକି ତା ସହିତ ଲାଗିବା ସେଇଆ ନା।
ହଁ ସେଇଆ ହିଁ ମୁଁ ଯଦି। ଦେଖନ୍ତୁ ଯଦି ଆପଣଙ୍କ ତାଙ୍କୁ ଯଦି ଇଚ୍ଛା ପିଇବା ପାଇଁ, ଠିକ୍ ଅଛି ଯଦି କେବେ କେମିତି ଇଚ୍ଛା ହୁଏ ପିଇବା ପାଇଁ। ପିଅନ୍ତୁ ନିଜେ ପିଅନ୍ତୁ ଚୁପଚାପ୍ ଆସିକି ଶୁଅନ୍ତୁ, ନାଇଁ ପିଇଦେବେ ପୁରା ବେକ କ ଯାଏଁ ଆସିକି ଝିଅକୁ ପିଟିବେ ବା ମାମାଙ୍କୁ ପିଟି ଟିବେ ଏମିତି କରିବେ ସେମିତି କରି ଝଗଡ଼ା କରିବେ, ସାହି ସାରା ଲୋକଙ୍କୁ ମାନେ ତାଙ୍କେ।
ଇଜତ୍ ଯିବ ଆଉ ସିଏ ଏମିତି ବାଡା ପିଟା କରୁଥିବ।
ତା ତାଙ୍କେ ନିଜ ଇ ଇଜ୍ଜତ ଦେଖୁ‌ନଥିବେ କାହିଁକି ନା ଯୋଉ ଯିଏ ଯୋଉ ମାନେ ବାରମ୍ବାର ସେ କାମ କରୁଛନ୍ତି। ତାଙ୍କ ଇଜ୍ଜତ ଆଉ ଥୋଡିନା ଥିବ। ତ ତାଙ୍କେ ହଁ କିନ୍ତୁ ମୋ ଅନୁସାରେ ତାଙ୍କେ ତାଙ୍କ ପରିବାର କ ଥା ଭାବିବା କଥା କି ନାଇଁ ମୋ ପରିବାର ମୋ ପାଇଁ ଏତେ ହଉଛନ୍ତି ମାନେ କଷ୍
ହଁ ସେ ଜି ହଁ ସେଜିନ୍ ହଁ ସ ହଁ। ତ ସେମିତି ତ ମତେ ଲାଗୁଚି। ତାଙ୍କେ ମାନେ କେବେ ସୁଧୁରି ବେନି କିନ୍ତୁ ସେ ଆମେ ଯଦି ଛାଡିବା କଥା ନାହିଁ।